ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଚନ୍ତି?
ମୁଁ ଶୋଇଛି ଆଉ, ଆପଣ?
ନାଇଁ ମୁଁ ଏଠି ବସିଛି, ଗରମ ହଉଛି ତ ଆଉ ଆସିକି ଛାତ ଉପରେ ବସିଛି ଆଉ।
ଓହୋ, ବସିକି କଣ କରୁଛ ଖାଇସାଲଣି?
ହଁ ଖାଇକି ଏବେ ଆସିଲି, ଗରମ ହଉଛି ଘର ପୁରା ବହୁତୁ ସେଥିପାଇଁ ଆସିଛି ବସିଛି ଏବେ ଆଜ୍ଞା ଶୋଇବା ଆଉ ଟିକେ ଯାଉ ଆଉ।
ହୁଁ, ଆଉ କଣ ଖାଇଛ?
ଆମର ଆଜି ହେଇଥିଲା ରୁଟି, ଡାଲମା ଆଉ ମିଠା ଖାଇଛି ଆଉ। ତୋମେ? ମୁଁ
କବି ତରକାରୀ ହେଇଛି।
ଓ ହୋ।
ଆଉ ତୋମ ଘରେ ସବୁ କିଏ ଅଛନ୍ତି?
ଆମ ଘରେ ମୋ ମା ଅଛନ୍ତି, ଭାଇ, ସାନ ଭାଇ ମୁଁ, ମୋ ବାବା। ଆଉ ଜେଜେମା, ଜେଜେବାପା, ଭାଇ ମୋ ବବାଙ୍କ ପୁଅ ଜଣେ। ଅ ବବା ଆଉ ତାଙ୍କ ଝିଅ ମମା
ଆଛା ଙ୍କ ଜଏଣ୍ଟ ଫ୍ୟାମିଲି ନାଇଁ।
ହଁ ଜଏଣ୍ଟ ଫ୍ୟାମିଲି।
ଆଉ ପୁରୀ ଯାଇଥିଲ ରଥ ଯାଇଛି।
କଁ କହିଲ?
ମୁଁ ଏଇ ରଥଯାତ୍ରା ଆସି ପୁରୀ କଣ ପ୍ଲାନିଂ କରିଚ ନା ପୁରୀ ଯାଇକି ଆସିଲାଣି?
ଆସିଚି ଆସିଚି ଏବେ ମାସେ ହେଲା। ଯାଇକି ବୁଲିକି ଦେଖା ପୁଣି ଜଗାରେ ଡୋରି ଲାଗିଲା ପୁଣି ଯିବା ଆଉ।
ହୁଁ।
ପୁରୀ ତ ଯିବାର ସବୁବେଳେ ଇଛା। ଖାଲି ଯିବାର ଅଛି ଜଗା ଡାକିଲେ ଡୋରି ଲଗେଇଲେ ଆଉ।
କଥା କଥା ଡୋରି ନଲାଗିଲା ପର୍ଯ୍ୟନ୍ତ ମୁଁ ଯିବି ଆର ମାନେ ଯିବି ଆଉ। କାଇମ୍
ଏଇ ବାହୁଡ଼ାରେ ବାହୁଡାରେ ନା ତା ପରେ
ନା ନା ଯୋଉ ସୁନାଉଚି ଯିବା ପାଇଁ ଇଛା ହଉଚି ଯିବା ପାଇଁ କି।
ଓହୋ।
ଆଉ ଆଉ କେଉଁଝରେ କୋଉ କୋଉ ଜାଗା ସବୁ ବୁଲିଛ?
ନା ମୁଁ କେଉଁଝର ଖାଲି ଯାଇଥିଲି ଯୋଉ ଓମ୍ ମା ତାରିଣୀ ଯୋଉ ଅଛନ୍ତି ତାରିଣୀ ମନ୍ଦିର।
ଆଗୁ ଯାଇ ଗୁମଚା ଘାରି ଆଉ କଣ ଆମର ବଳଧାର ଫଲଧାର ଏଇସବୁ ହୁଏନା।
ଆଜ୍ଞା
ଶୁବୁନି କଥା ଟା ଟିକେ ଭଲସେ।
ମୁଁ କହିଲି ବଡ ଘାଘାର ସାନା ଘାଘାରେ କିଛି ଯାଇନ ତମେ?
ନାଇଁ ଯାଇଥିଲୁ ଗୋଟେ ସେଟା ଠିକ ସେ ମୁଁ ଜାଣିନି କଣ ଗୋଟେ କୁହନ୍ତି ଭଲସେ ଜାଣିନି କିନ୍ତୁ ଯାଇଥିଲି କୋଉଟା ଗୋଟେ। ସାନ ଘାଗେରା ବୋଧେ ସେଟା। ଆଉ କଣ ଅଛି କି ସେମିତି ସାନ ଘାଗେରା ବଡ ଘାଗେରା ଆଉ କଣ ଅଛି କି?
ଆଉ ଗୋଟେ ଗୁଞ୍ଚା ହେଇଛି ଆଉ ଏବେ ଗୋଟେ ନୂଆ
ହଁ ହଁ ସେଟା ସେଟା ଗୁନଞ୍ଚା ଘାଇ ଗୁନଞ୍ଚା ଘାଇ ନା କଣ ସେଇଟା କହନ୍ତି?
ହୁଁ।
ସେଟା ଆମେ ଯାଇଥିଲୁ ଜାନୁଆରୀ ମାସ ବେଳକୁ।
ଓହୋ।
ହଁ ସେ ଯେ ଆମେ ଖୁଦୁରୁ କୁଣି ଯୋଉ କରୁ ନାଇଁ ଖୁଦୁରୁକୁଣି ଯୋଉ କରୁ ସେଇଥିରେ ଯାଆନ୍ତି ନା ପଇସା ବଳିଲେ ବୁଲିବା ପାଇଁ ଯାଆନ୍ତି।
ତମର ଖୁଦୁରୁକୁଣୀ କେମିତି କେମିତି କରନ୍ତି ଖୁଦୁରୁକୁୁଣୀ ତମର?
ଆମର ତ ମାସେ ଆଗୁରୁ ସବୁ ମାନେ ସବୁ ମାନେ କେମିତି କଣ ପଇସା ପୁସି ଆମର ତାପରେ ଓଷା ସରିଲା ପଲେ ଆମର ଗୋଟେ ଥାଇ ମାନେ ପଇସା ପତ୍ର ବେଶୀ ଟିକେ ଥିଲେ ଆମେ ଲୋକମାନଙ୍କୁ ଦେଇଥାଉ। ଯୋଉମାନେ ଅସୁବିଧାରେ ଥାନ୍ତି ସେମାନେ ନେଇଥାନ୍ତି ଏମତି ଅ ଟଙ୍କା ଦି ଟଙ୍କା ଇଏରେ ନେଇଥାନ୍ତି ସେମାନଙ୍କୁ ଦେଇଥାଉ ତ ସେଟା ତାଙ୍କୁଠୁ ଆଦାୟ କରୁ। ଆଦାୟ କରିକି ଯଦି ବି ସେ ନ ଦେଇ ପାରଲେ ବି ତାପରେ ବି ପଛରେ ଯେତେବେଳେ ଦିଅନ୍ତି ଅଳ୍ପ ଅଇସ ଦେଇଦକିନା ଆମେ ସେଇଟା ଆଦାୟ କରୁ ତାପରେ କେତେ କଣ ହବ ସବୁ ଅ ସଜାସଜି କେତେ କଣ ହବ। ପଇସା କେତେ କଣ ଖର୍ଚ୍ଚ ହବ ସେଇ ଅନୁସାରେ ପଇସା ଆମେ ତାପରେ କରୁ। ଯଦି ବେଶୀ ପଇସା ଅଛି ତ ଅଳ୍ପ କରୁ। ଜଦି ଅ ଅଳ୍ପ ଅଛି ତ କରୁ ଟିକେ ଭଲ କିନା କରିବା ପାଇଁ ନାରେ ସେ ରା ସବୁ ଡିସକସନ୍ କରୁ କିଏ ନୂଆ କରି କରିବ ତାଙ୍କୁ ମାନଙ୍କୁ ବି ଡାକୁ। ସେମାନଙ୍କୁ ମିଶାଉ ତାପରେ ଭୋଜି ଫୋଜି କରିବୁ ଯଦି
ହୋ ହୋ ହୋ କୁହ?
ଆମର ଯଉ ମାନେ ସେ ଯୋଉ ଭୋଜି ଫୋଜି କରିବା ପାଇଁ ବି କଣ କିଏ କଣ ଯିବା ଆଣିବା ପାଇଁ। କିଣାକିଣି କରି ଠାକୁର ଆଣିବା ପାଇଁ କି ଯି ଆମର କିଣା ହେଇକି ବେଳେ ବେଳେ ଆସେ ଆଉ ବେଳେ ବେଳେ ବର୍ଷେ ବର୍ଷେ ତିଆରି କରୁ ଯୋପାଳି ତିଆରି କରିବାକୁ ଲୋକ କାହିଁ ମିଳ ଦିନି ତାପରେ ପରେ ଗଣେଶ ପୂଜା ଆସିଯାଏ। ସେଇଥିପାଇଁ ମିଳନ୍ତି ଲୋ କଉ କଉ ଆମର ଇଆଡେ ଅଛି ଆମେ କରୁଛୁ ଆଉ କରିପାରିବୁନି ଏମିତି କହିକିନା କରିବେନି ତ କିଣିକି ଆଣୁ ଭାରି ଆଉ ଗଡହୁନୁ। ଏମିତି ବେଳେ ବେଳେ ହୁଏ ସେ ସବୁ ନେଇକିନା ଆଉ।
ହୁଁ ଆମର ବି ସେମିତି ଆମେ ଏମତି ଯଉ ମାନେ ରାସ୍ତାରେ ଏମତି ନ କଣ କହିଲ ସାଧା ସାଧା ଆଦୌ ଚାନ୍ଦା ଫାନ୍ଦା ଦେଲା ପରେ ଆମର ତ ପାଞ୍ଚପାଳି ପୂଜା ହୁଏ ନେମ୍
ହଁ ଗୋଟେ ଗୋଟେ ଆଡେ ରା ତାରେ ମାଗନ୍ତି କଣ ଦଉଡି ଦେଇକିନା ଛେକିକିନା।
ହଁ ମାନେ ହଁ ମାଗୁ ପୁଣି ସେମାନଙ୍କୁ ଯେତେବେଳେ ପୂଜା ସରେ ଆମର ପାଞ୍ଚ ପାଳି ହୁଏ। ପୂଜା ଭସାଣି ଫସାଣି ବହୁତ ଭଲସେ ହୁଏ। ଏ ମାନେ ବାଞ୍ଚ ଆଗେ ଆମର କଣ କରୁ କହିଲ ଆକଚୁଲି ଆମର କାଳିଶୀ ଆସନ୍ତି ମାନେ କୁଦ୍ରକୁଣି ବି ସବୁବେଳେ। ନା ଆମର ଯଦି ଭଲସେ ବି ପୂଜା ହେଇଥିବ ଆମର ଚାରି ସାହି ନା ତ କୋଉ ସାହିରେ ବି ମାନେ କାଳିସି ଆସୁଥିବେ ଏମିତି ହେଲା। ଆସିଲେ ବି ଆମ ଗାଡ଼ିକୁ ଇ ସେମି ତମର ପୂଜା ଫୁଜା ଆମେ ସେଥିପାଇଁ କଣ କରୁ ସନ୍ଧ୍ୟା ଛଅଟାରେ ଆଗେ କଳସ ବୁଡେଇଦେଉ ମାନେ କଳସ ବୁଡା ସୁଚିତ। ସାରା ପରେ ଠାକୁର ନେଇକି ଭସେଇ ଦବୁ ଭସିଲା ପରେ ଲାଷ୍ଟରେ ଭସାଣି କରୁ। ଏମିତି ମାନେ ଠାକୁରଙ୍କୁ ଆଗେଇ ଆକି ନେଇଦଉ ପଛରେ ଡିଜେ। ଏମିତି ତାପରେ ତା ପରଦିନ ସଖାଳକୁ ଭୋଗ ମାନେ ସେଉଠି ଅଗ ସ ଯୋଉମାନେ ଚାନ୍ଦା ହେଇଥିଲେ ସମସ୍ତଙ୍କୁ ରାହାରା। ସ୍ତାରେ ଯାଇ ସମସ୍ତଙ୍କୁ ଦିଆ ଅଛି। ଦଶମର ଭୋଜି ଭୋଜି ଯାଏ ତା ଲୋକ ସାଇ ମାନେ ଯେତିକ ପାଡେ ଆଦେଇ କଥା ତାଙ୍କୁ ଭୋଜି କରିକି ଦିଆଯାଏ।
ଆମର ସେଇଟା ନାହିଁ ଯୋଉ ଦଉଡି ଦେଇକିନା ମାଗନ୍ତି ପଇସା ଆମର ସିଆଡେ କିଛି ବି ଆମର ଗାଁ ରେ ନାହିଁ ଏଇଟା। ଆମେ ଯାହା ନିଜ କ ନିଜେ ହିଁ ଚାନ୍ଦା କରି କରୁ ନହେଲେ ଗାଁ ଲୋକଙ୍କୁ ବି ମଗାଯାଏ।
ଚାନ୍ଦା ମାନେ ଝିଅ ଆଇଥିଲି ମୁ ଝିଅ ବହୁତ୍ କମ୍ ନା ମାନେ ଝିଅ ମାନେ ହା
ହଁ ଆମରବି ଅଳ୍ପ ଅଛନ୍ତି ତାପରେ ଛୋଟ ଛୁଆଅରା ବି ସିଏ ଦଉନାହାଁ କହୁଚନ୍ତି ଛୋଟ ଛୁଆରା ଏତେ କଣ ଦେବେ।
ତାପରେ ଆମର ବୋତେ ଭଲସେ ହୁଏନା ମାନେ ବଡ ଧରଣରେ ପୁରା ହୁଏ।
ହଁ ଆମର ସେଯୋଉ ଫାଷ୍ଟେ ଫାଷ୍ଟେ ଆଗରୁ ଯୋଉ ଦିଦି ହେକା ଥିଲେ ସେମାନେ କରନ୍ତି ଯୋଉ ଡିଜେ ଫିଜେ ଆଣନ୍ତି କିନ୍ତୁ ଆମ ଯୋଉ ଲୋକମାନେ ଛୁଆ କେହି ଯାଆନ୍ତିନି ଠିକ୍ କହିଦେବେ ହଁ ଡିଜେ ଆଣିବା ଇଏ ଆଣିବା ତାନା ସବୁ କହିଦେବେ ଠିକ୍ ଟାଇମରେ ପସନ୍ ବାହାରିଲା ବେଳକୁ ଆଉ ଆସିବେନି। କହିବେ ଆମ ଘରେ ଛାଡ଼ୁନାହାନ୍ତି ଏମିତି କଇଁବ ଇଏ କରୁଚନ୍ତି ତା କରୁଛନ୍ତି କହିବେ ତାପରେ ଏଟାକୁ ଫୁଣି ଯିବେନି ସେ ତାପରଠୁ ଆମେ ଆଉ ଆଣୁନୁ ସେମିତି ନାଇକି ସକାଳ ତାପରଦିନ ନହେଲେ ଦି ଦିନି ରଖିକି ନେଇକି ପୋଖରୀରେ ବସେଇ ଦଉ ଆଉ।
ହଁ ହଁ ଆମରବି ମାନେ ଦି ଜଣ ମେନ୍ ଥାନ୍ତି କଣ ମେଣ୍ଢା ହୁଅନ୍ତିନା କଣ? ଅଁ ଦି ଜଣ ରୁହନ୍ତି ପୂଜା ଫୂଜା କରନ୍ତି ଆଉତ ସବୁ ଇଏ କରାଯାଏ ଆମର ମାନେ ଅଲଗା ଗୋଟେ ଠା ଠାକୁର ମାନେ ଆମର ଯୋଉ ଦେଶର ଯୋଉ ମଣ୍ଡପ ଗୋଟେ ଥାଏ ମାନେ କ୍ଲବ୍ ଘର
ଖାଲି ଲାଷ୍ଟେ ପାଳି।
ନାଇଁ ନା ଲାଷ୍ଟେନା ଆମେ ମାସଟା ସାରା ମାନେ ପାଞ୍ଚଟ ପାଳି ଯେତେ ଦିନ ହବ ଏପ୍ରିଲ୍ ସଣ୍ଡେ ପୁରା ପୂଜା ହବ ମାନେ ସଣ୍ଡେ ପୁରା ରା ରାତିକିରୁ ଝିଅ ମାନ ସବୁ ଡକା ଡକି ହେଇକି ରାତି ଚାରିଟାରୁ ଫୁଲ ତୋଳିବା ପାଇଁ ଯାଉ
ହେଲା ଫୁଲତୋଳିକି ନେଇକି ଆସୁ ତାପରେ ଗାଧେଇ ଯୋଉ ବାଲୁକା ଦିଅନ୍ତିନି ଠାକୁରଙ୍କୁ କାକୁଡ଼ି ପତ୍ରରେ ବାଲୁକା ଦେଇକି ଆସୁ ଆସିଲା ପରେ ଆମର ଯିଏ ମେଣ୍ଢା ହେଇ ଥାଏ ପୁଣି ମେଣ୍ଢା ହୁଅନ୍ତି ହେଲା ତଯିଏ ମେଣ୍ଢା ହେଇଥିବ ସିଏ ସମସ୍ତଙ୍କର ବାଲୁକା ଦବ ଦେଲା ପରେ ଆସିବ ଠାକୁରଙ୍କଣଙ୍କୁ ପୋଛା ପୁଛିି ଆଉ ଗୋଟେ କି ପତ୍ର ଗୋଟେ ଦାନ୍ତ ଗୋଟେ କଣ ଥାଏ ସେଟା ମାନେ ଏ ଆମର ଠାକୁରଙ୍କୁ ଦାନ୍ତ ଘସିକି ଭୋଗ ଫୋଗେଦିଏ ଦେଲା ପରେ ଝୋଟି ଆମେ ଚାଉଳ ବତରେଇ ଥାଉ। ତାପରେ ଫୁଲ ଯୋଉ ଆଣିଥିବ ଫୁଲ ମାଳ କରାଯାଏ ଆଉ ଚାଉଳ ଭେଦେଇ ଝୋଟି ଫୋଟି ସବୁ ଦିଆଯାଏ।
ଦେଲା ପରେ ସଧ୍ୟାବେଳେ ସବୁ ଝିଅ ଭୋଗ ଫୋଗ ନେଇକି ଆସିବେ ନୂଆ ଡ୍ରେସ୍ ପିନ୍ଧିକି ସଜବାଜ ହେଇକି ଗୀତ ବୋଲିବେ ବୋଲିଲା ପରେ ଗୀତ ସରିଲା ପରେ ପୂଜା ସରିଲା ପରେ ଭୋଗ ପୁରା ସମସ୍ତଙ୍କ ଗାଁସାରା ବଣ୍ଟା ହୁଏ ଏମିତିହିଁ ଏଭ୍ରି ସେଣ୍ଡେ ପାଞ୍ଚ ପଳିକି କୋଉଦିନ ମୁଁ ଡିପେଣ୍ଡ କରେ କୋମାସରେ କେତେଟା ବଢ଼ୁଚି କଣ
ହୁଁ। କୋଉପାଳି ଚାରି ପାଳି ପଡୁଚି କୋଉପାଳି ପାଞ୍ଚ ପାଳି ପଡ଼ୁଚି।
ହଁ।
ଆମର କିନ୍ତୁ ଗୋଟେ ପାଳି ଲାଷ୍ଟ ଗୋଟେ ପାଳିହିଁ ଖାଲି ହଉଚି ଯେମିତି ତମେ କହିଲ ସେମିତି ଆମରବି ସେମିତି ହୁଏ। କିନ୍ତୁ ଯୋଉ ମାଗନ୍ତିି ଯୋଉ ପଇସାଟା ସେଇଟା ଆମର ହୁଏନି ଆଉ। କିନ୍ତୁ ମୁଁ ଶୁଣିଚି ଗୋଟେ ଗୋଟେ ଆଡ଼େ ହୁଏ।
ଆଉ ସବୁଠୁ ଭଲ ଲାଗେ ତାପରେତ କୁମାରପୂର୍ଣ୍ଣିମା ଆସେ।
କୁମାର ପୂର୍ଣ୍ଣିମାତ ମୁଁ କରିନି କିନ୍ତୁ କରୁଚନ୍ତି ଆମ ସେଠି ଅଳ୍ପ ଦି ଜଣ କରୁଚନ୍ତି ଦିଇ ଜଣନା ତିନି ଜଣ।
କୁମାର ପର୍ଣ୍ଣିମା ବି ଅଛନ୍ତି ମାସ ଗୁରୁ ମାନେ ଏମିତି ଥାଏ ମାସେ ଆଇଁଷ ଛାଡ଼ନ୍ତି।
ମାସେ ପୁରା ଛାଡ଼ୁଛନ୍ତି ଆଇଁଷ ପୁରା କରୁଛନ୍
ତାପରେ ନଅ ପାଳି ସାତ ପାାଳି ପାଞ୍ଚପାଳି ନା ନା ସେଟା ଏମିତି ନଥାଏ ମାନେ ସେଟା ନା ଏମିତି ହ ମାନେ ସାତ ଦିନିଆ ଥାଏ ନଅ ଦିନ ଥାଏ ତମେ କେବେଠୁ ପକଉନ ତମେ ଇଏ ମାନେ କ ଫୁଲ ଫୁଲ ପକା ଯାଏ ତ ଯୋଉ। ଆମର ତ ବେଶୀକାଲି ପାଞ୍ଚପାଳିଠୁ କରିବୁନି ମୁଁ ପାଞ୍ଚ ପାଳି ମାନେ ଜହ୍ନି ଖାଇବନି। ପୋଡା ଖାଇବିନି।
ହୁଁ କୁହନ୍ତି କଣ ଜହ୍ନି ଧଇଲେ ବି ହାତ ଛିଡିଯିବ।
ହୁଁ ଦିଦି ଯି ଓଷା କରିଥିବ ଜହ୍ନି ଧଇଲେ ହାତ ଛିଡିଯାଏ ସତ କଥା ଏକ୍ଟୁଆଲୀ। ହଁ ତାପରେ ମୁଁ ପା ଲିରେ ହଁ କହିଛନ୍ତି ତ ହୁଏ ବୋଲି କିନ୍ତୁ ଆମେ ତ ଓଷା କଥା ଆମର ଜହ୍ନି ଗଛ ଯାଉ ହୁଇଁ ନା ମାନେ ବାଡି ବାଡି ଯାଉନୁ। ତମେ କି ଯାଉନ ତ ପାଞ୍ଚ ପାଳି ପରେ ଫୁଲ ସବୁ ମାନେ ନିଜ ଇଏରେ ପକାନ୍ତି। ତାପରେ ଯାଇକି ଗାଁ ଚଉରାରେ ପକାଯାଏ। ନଡିଆ ଯ ତାଳରେ ଯୋଉ ଖୁଙ୍କୁ ମୁଢି ମୁଢି ନୁହ ସରି ତୁ ଖଇ। ଚୁଡା ଏ ସବୁ ଭୋଗ ଭୋଗ କାକୁଡି଼ ଫାକୁଡି ନେଇ ଭୋଗ ଭୋଗ କରିବେ।
ଏଇ ପାଞ୍ଚ ପାଳି ପରେ ଲାଷ୍ଟ ପାଳି ସଯା ସାଜି ହୁଏ ତାପରେ ତ ଲକ୍ଷ୍ମୀ ପୂଜା ଆସି ଯାଏ ଆଉ। ଲାଷ୍ଟ ଶାଢିକି ଚାନ୍ଦକୁ ପୂଜା କରନ୍ତି ଆଉ।
ହୁଁ ହୁଁ
ତମର
ଏମିତି ତାହେଲେ ସବୁ କରୁଛ ଆମର ସେଠି କଣ ଯୋଉ ଏମିତି ତ ପୂଜା କରନ୍ତି ମୁଁ ତ ଦେଖ କ୍ଷ ସବୁବେଳେ ବୋଧେ କରନ୍ତି ସେ ମାସ ଟାଁ ରେ। ମୁଁ ତ କରିନି ମୁଁ ଜାଣିନି କେବେ ସେ କରିବା ସେ ଯୋଉ ଯୋଉ କରୁଛନ୍ତି। ମୁଁ କେବେ ଜାଣିନି ସେଟା କରୁଛନ୍ତି ବୋଲି କିନ୍ତୁ। ମୁଁ ଭାବିଛି ଏ ବର୍ଷ ଟାେ କରିବି ଟିକେ ଦେଖିବା ସାଙ୍ଗ କମିତି କରୁଛନ୍ତି ଝିଅ ପିଲା ତ।
ହୁଁ କର ଭଲ ବର ମିଳିବ କୁମାର ପୂର୍ଣ୍ଣିମା କଲେ।
ନା ବର ହେ କିଛି ନାହିଁ ଜାଗର ବି ମୁଁ ଏଇ ବର୍ଷଠୁ କଲି। ସେ ଯୋଉ କରୁଛନ୍ତି ମତେ ଟିକେ ଇଣ୍ଟରେଷ୍ଟ ଲାଗୁଛି କି ସେଟା କେମିତି କଣ କରୁଛନ୍ତି ତ ଦେଖିବା ସେମତି। କରିବା ଆଉ ହଉ ରଖୁଛି ତାହେଲେ ଶୋଇବ ଯାଅ ରାତିି ହେଇଗଲା ନି।
ଆଜ୍ଞା ହଉ।
ହଉ